ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଭଲ ଅଛନ୍ତି ଆପଣ?
ହଁ ଠାକୁରଙ୍କ କୃପାରୁ। ଆପଣ?
ହଁ ଆଜ୍ଞା ବହୁତ ଭଲ ଅଛି। ଟିକେ ଖରା ହଉଚି ସେଥିପାଇଁ ଟିକେ ବହୁତ ଜିନିଷରେ ବାଧାବିଘ୍ନ ସୃଷ୍ଟି ହଉଚି, ଗ୍ରୀଷ୍ମ ପ୍ରବାହ ଯେତେ ବଢୁଚି। ଆଜ୍ଞା ହଁ। ମଝିରେ ମଝିରେ ବର୍ଷା ବି ଟିକେ ହଉଛି। ତ ସେ । ଟିକେ କଷ୍ଟରୁ ଟିକେ ବର୍ଷା ହବାବ ଦ୍ଵାରା ଟିକେ ଶାନ୍ତି ବି ମିଳୁଛି।
ଆଉ ଘରେ ସବୁ ଠିକଠାକ୍।
ଆଜ୍ଞା ଆଜ୍ଞା।
ଭଲ ଅଛନ୍ତି ସବୁ।
ସମସ୍ତେ ଆଜ୍ଞା ଭଲ ଅଛନ୍ତି।
ଆ। ଆଚ୍ଛା। ସେଇଟା ତ ବଡ କଥା ଆଉ ସ୍ୱାସ୍ଥ୍ୟ ଟା ହଉଛି ସମ୍ପଦ ସମସ୍ ତମ ଦେହ ଟା ଠିକ ରହିଲେ ସବୁ ଘରେ ଠିକ ରହିବ।
ନିଶ୍ଚିତ ନିଶ୍ଚିତ ଭାବେ। ତ ଆପଣ ଗାଁରେ ରହୁଥିବେ ବର୍ତ୍ତମାନ ନା କୋଉଠି ରହୁଛନ୍ତି।
ହଁ ଏବେ ତ ୱାର୍କ ପ୍ଲେସ ରୁ ଆସିଛି ଯେହେତୁ ଖରା ଛୁଟି ଅଛି।
ହୁଁ।
ଘରକୁ ଆସିଛି ଏବେ ଘରେ ଅଛି ଗାଁରେ ରହୁଛି ଆଉ।
ନିଶ୍ଚିତ ଭାବେ ଆଚ୍ଛା ମଧ୍ୟ ମୁଁ ବର୍ତ୍ତମାନ ମଧ୍ୟ ମୋ କର୍ମ କ୍ଷେତ୍ର ରେ ନାହିଁ ମୁଁ ମ୍ ମଧ୍ୟ ଗାଁ ରେ ଅଛି। ଗ୍ରାମ୍ୟ ଜୀବନ ଟା ଆଜ୍ଞା ବହୁତ ସୁନ୍ଦର। ଜୀବନ। ଆ ପ୍ରକୃତରେ କଥାରେ । ସରଳ ନିରାଡମ୍ବ ର ଗ୍ରାମ୍ୟ ଜୀବନି ପଲ୍ଲୀର ଜୀବନ ଗୋଟେ ମାନେ ସାମାଜିକତା ଦୃଷ ଦୃଷ୍ଟିରୁ ପରିବେଶ ଦୃଷ୍ଟିରୁ ପ୍ରତ୍ୟେକ ଦୃଷ୍ଟିରୁ ଦେଖିବେ ଗାଁ ତାର ଯୋଉ ପୁରୁଣା ସ୍ୱାଦ ଅ ଯାହା ରହିଛି ଗାଁ ରେ ସେଭଳି ରହିଛି କିଛି ଅସୁବିଧା ଆଜ୍ଞା ନାହିଁ। । ଗାଁ
ଗାଁରେ ନିଶ୍ଚିତ ଗାଁରେ ରହିଲେ ମାନେ ଗାଁ ସେ ତ ଗାଁ ନୁହଁ ସ ମୋର ମା ସେଇଠି ଆମେ ବଢିଛେ ସେଇଠି ଗାଁ ରେ ନିଶ୍ଚିତ ଗାଁ ରେ ରହିଲେ ମାନେ ଗାଁ ସେ ତ ଗାଁ ନୁହେଁ ସେ ମୋର ମା ସେଇଠି ଆମେ ବଢ଼ିଛେ ସେଇଠି ଜନ୍ମ ହେଇଛେ ଖେଳିଛେ ପିଲା ବେଳ ଆମର ଅତିବାହିତ ହେଇଛେ ଗାଁ ଟା ନିହାତି ଭାବରେ ମାନେ ଗାଁକୁୁ ଫେରିଗଲେ ସତେ ଯେମିତି ିଲ ମାଆ କୂଳକୁ ଫେରି ଆସିଲା ଭଳିଆ। ସେଇ ଯୋଉ ମମତା ସ୍ନେହ ଆ ର ଯୋଉ ପରସ୍ପର ଭାଇଚାରା ଗାଁରେ ଯେମିତି ସେ କଣ ସହରରେ ମିଳିବ।
ନାଇଁ ବର୍ତ୍ତମାନ ଗ୍ରାମ୍ୟ ଜୀବନ ଆପଣ ମଧ୍ୟ ଗାଁ ରହୁଛନ୍ତି ମୁଁ ମଧ୍ୟ ଗାଁ କୁ ଛୁଟେଇଲା ଆସ। ବର୍ତ୍ତମାନ ଗ୍ରାମ୍ୟରେ ଆଉ ସେ ଭାଇଚାରା ନାହିଁ ସେ ଆଦର ନାହିଁ ଆଉ ଆଉ ସେଇ ତା ପୂର୍ବରୁ ତାସ୍‌ ଖେଳ କି ବା ସାଇ ଭାଇରେ। ସମସ୍ତେ ବସିକି ମେଳା। ଚର୍ଚ୍ଚା କରିବା। ସେଇ ପୁଣି ଯଉ ଆମର। ର ସମସ୍ତେ ମିଶିକି କୌଣସି ପ୍ରକାର ଭାଗବତ ଚର୍ଚା ଯ ଭାଗବତ ପଢିବା। ଆଉ ସେଇ ଗ୍ରାମ୍ୟ ଜୀବନ ନାହିଁ। ବର୍ତ୍ତମାନ ସୋସିଆଲ ମିଡିଆ ଆଉ। ନୂତନ ଜୀବନ ଯଉ ଆସିଛନ୍ତି ଗୋଷ୍ଠୀ। ସମସ୍ତେ ମୋବାଇଲରେ ମାତି ରହିଲେ। ଆଉ ଗାଁ ରେ ସେଇ ଗୋଟେ ସେଇ ସ୍ଵଚ୍ଛନ୍ଦ ପରିବେଶ ଦେଖିବାକୁ ମିଳିଲାନି। ଆଉ ଯୋଉମାନେ ଗାଁ କୁ ଭୁଲିଗଲେ ଯଉ ୱାନ ସ୍କୋର୍ଥ ର। ସମାନେ ସହରକୁ ପଳେଇଲେ ସେମାନେ ଗାଁକୁ ଆଉ ଆସିବା ପାଇଁ ଚେ। ତ ଗାଁ ର ସେଇ ମାହା ତୁମେ ମତେ ଆ ଆପଣଙ୍କୁ ଲାଗୁନି କାହିଁ ଟିକେ କମିଛି ଭଳିଆ।
ନାଇଁ ତା ତ ଠିକ କଥା ସମୟ ଅନୁସାରେ ସବୁ କିଛି ପରିବର୍ତ୍ତନଶୀଳ। ଏ ମାନେ ପରିବର୍ତ୍ତନ ଆମକୁ ହବାକୁ ପଡିବ। ହଁ ଆଂଶିକ ଭାବରେ ପୂର୍ବ ଜୀବନ ଶୈଳୀ ଅପେକ୍ଷା ଯୋଉ ଗ୍ରାମ୍ୟ ଜୀବନ ଥିଲା। ଏବେ କିଛିଟା ଭାବରେ। ରେ ସେ ପରିବର୍ତ୍ତିତ ହେଇଛି। ଯେହେତୁ ସମସ୍ତେ ଆଜିକାଲି ସାମାଜିକ ଗଣମାଧ୍ୟମର ମାନେ କଣ ପହଞ୍ଚରେ। ତ ସମସ୍ତଙ୍କ ପାଖରେ ପହଞ୍ଚି ଯାଉଛି ସେଇ ଯୋଉ ଫେସବୁକ୍। ହଉ ହ୍ୱାଟ୍ସଅପ, ଇନଷ୍ଟାଗ୍ରାମ ହଉ ତ ସେଇଥି ରେ ବି ଲୋକ ବେସ୍ତ ରହିଯାଉଛନ୍ତି। ତାପରେ ଯଉ ଆମର ଅନଲାଇନ ସବୁ ଖେଳ ଅଛି ସେଏ। ହୁଁ ବର୍ତ୍ତମାନ ର ଯଉ ଯୁବକ। ଢ଼ି ତା ଭିତରେ ବାନ୍ଧି ହୋଇକି ରହି ଯାଉଛନ୍ତି ମୋର ମନେ ଅଛି। ମୁଁ ଯେତେବେଳେ ଛୁଆ ହେଇଥିଲି। ମାନେ ଗାଁ ରେ ଆମର ଏଇ ଯୋଉ ଖରା ଛୁଟି। ମାନେ ଖେଳରେ ଖେଳରେ ପଳାଏ ସେ ଗୋଟେ ଆମ ଗାଁ ପୋଖରୀ ପାଖରେ ଗୋଟେ ଛୋଟ ପଡିଆ। ସେ ଚାରି ପାଖରେ ପୁରା ଗଛ ଥାଏ। ବୁଝିଲେ ନା। ସେଏ ଏ ଏ ଏ ମାନେ ସେଠି। ଦିହି ପହର ଯାକ। ଯାକ ମାନେ ଘରେ ଖୋଜୁଥିବେ ମୁଁ ପୁରା କ୍ରିକେଟ ଖେଳି ଖେଳି ମୋର ଦିନ ବିତିଯାଏ। ମାନେ ସେଠି ନା ଗରମ ଲାଗେ। ଗରମ ଲାଗୁଥିଲେ ବି ସେ ଯୋଉ ପିଲା ମାନଙ୍କର ଯୋଉ ମାନେ ଭଲ ପାଇବା। ଯୋଉ ଖେଳ ମାନେ ମନୋବୃତ୍ତି ଆଉ ସେଥିରେ ଯୋଉ। ସାଙ୍ଗସାଥି ମେଳ। ଆଜିକାଲି ଆଉ ସେ ମଜା ନାହିଁ। ଆଜିିକାଲି ତ ମାନେ ଉଁ ଆଗରୁ। କଣ ଗୋଟେ ବଲ୍ କିଣିବା ପାଇଁ ଏଗାର ଟଙ୍କା ଦବାକୁ ମାନେ। ଏଗାର ଟଙ୍କା ନା କୋଡିଏ ଟଙ୍କା କଣ ଗୋଟେ ବଲ୍ ପଡୁଥିଲା। ସେ ଏଗାର କୋଡିଏ ଟଙ୍କା ବଲ୍ ଟେ କିଣା ହେଇପାରୁନଥିଲା। କିନ୍ତୁ ପିଲା ଥିଲେ ପ୍ରବଳ। ଏବେ ପଇସା ତ ଅନେକ ଅଛି ବଲ ତ କିଣି ହବ। କିନ୍ତୁ ପିଲା ଏଗାରଟା ମେଳ ହେଇ ପାରୁନି ବୁଝିପାରୁଛନ୍ତି ନା।
ତ ନିଶ୍ଚିତ ଭାବେ ଏଇଟା ଗୋଟେ ମାନେ ବ୍ୟଥାର ବେଦନା ର ଜିନିଷ। ବେସିତ ହଉଛି ଏଇ ସୋସିଆଲ ମିଡ଼ିଆ ପାଇଁ। ସାମାଜିକ ଗଣମାଧ୍ୟମ ଆଜି ନିଶ୍ଚିତ ଭାବେ। ଗୋଟେ ଗ୍ରାମ୍ୟ ପରିବେଶ କୁ କଳୁଷିତ କରିଚି। ଯୁବକ ସମାଜ ଆଜି ଆପଣ ମଧ୍ୟ ଦେଖିଥିବେ ଯୁବକ ସମାଜ ମଧ୍ୟ। ନିଶାଗ୍ରସ୍ତ ଯେଉଁମାନେ ପୂର୍ବ ରୁ ଏକା ଏକତାର ସହିତ ଭାଇଚାରା କି ଗୋଟେ ଜାଗା ରେ ରୁଣ୍ଢ ହେଇକି ଥିଲେ। ବର୍ତ୍ତମାନ ସେହି ଭାଇଚାରା ଆଉ ସେହି ଜିନିଷ କୁ ମୁଁ ମଧ୍ୟ ଦେଖିବା କୁ ମିଳୁନାହିଁ। ଓ ଆପଣ ମଧ୍ୟ ଆପଣଙ୍କ ଗାଁ ରେ ଦେଖି ଥିବେ। ମୁଁ ମଧ୍ୟ ମୋ କଥା କହୁଛି ଆଜ୍ଞା। ଯେତେବେଳେ ଗାଁ ରେ କୌଣସି ଖେଳ ହେଉ ପର୍ବପର୍ବାଣୀ ହେଉ। କିମ୍ବା ସାହି ପଡିଶାରେ କାହାର ବାହାଘର ହେଉ। ସେ ସମୟ ନିଶ୍ଚିତ ଭାବେ ସମସ୍ତେ ମିଳିମିଶି ସବୁ ଜିନିଷକୁ କରିବା। ଏବଂ ସେ ତାର ଗୋଟେ ନିଶ୍ଚିତ ଭାବେ ଗୋଟେ ଭିନ୍ନ ସ୍ଵାଦ ଥାଏ। ଆଉ ବ ର୍ତ୍ତମାନ ସେଇ ସ୍ଵାଦ ଆଉ ଦେଖିବାକୁ ମିଳୁନାହିଁ। ଆଉ ବର୍ତ୍ତମାନ ସାଇ ଭାଇ ରେ ଯଦି ଆପଣ କୌଣସି ପ୍ରକାର ବାହାଘର ମେଲାଣି କଣ ହେଲା। କିଛି ବି ଯାହା ଯଦି ଗୋଟେ କିଛି ମାନେ ହଉଛି। ଆମେ ତାକୁ କିଏ କାହା ମୁହଁ କିଏ ଅଲଗା କରହେଇଲାଣି। ତ କିଏ ଅଲଗା ମୁହଁ କଲାଣି ନିଶ୍ଚିତ ଭାବରେ କାହାର ଆଂଶିକ ଭାବେ ସେଥିରେ ଯୋଗଦାନ ରହୁଚି। ତ କାହାର ଯୋଗଦାନ ରହିବାର ନାହିଁ। ତାପରେ ଗୋଟେ କଥା ଆପଣ ମାର୍କ କରିଥିବେ ଯେ ମାନେ ଦେଖିଥିବେ ଆପଣ ଅହଙ୍କାର ବଢିଗଲାଣି। ଯୋଉ ପିଲା ଟା ସହରକୁ ଯାଉଛି ସହରରୁ ଆସିଲା ପରେ ସେ ପରିବର୍ତ୍ତିତ ହେଉଯାଉଛି। ଯୋଉ ପିଲାଟା ଗାଁ ରେ ବି ରହୁଛି ତା ମନୋଭାବରେ ପରିବର୍ତ୍ତନ ଆସୁଛି। ସିଏ ଆଉ ଚାହୁଁନି ଯେ ମୁଁ ସହରରେ କିଏ ଯଦି ଆସିଛି ମୁଁ ତା ସାଙ୍ଗରେ ଆଉ ଦେଖିବି। ତ ଆମ ଭିତରେ ମାନସିକତାର ସମ୍ବନ୍ଧ ଆଉ ସେଇଭଳି ପୂର୍ବପରି ମିଳିପାରୁନାହିଁ। ନିଶ୍ଚିତ ଭାବେ ସେଇଟ ମଧ୍ୟ ଗୋଟେ ବ୍ୟବଧାନ ଦେଖିବାକୁ ମିଳୁଛି। ଯାହା ଫଳରେ ଏଇଟା ଗୋଟେ ସାମାଜିକ ସୂତ୍ରରେ ଗୋଟେ ଗାଁ ର ପରିବେଶ କୁ ମଧ୍ୟ ମାନେ ନଷ୍ଟ କରିପାରୁଛି ଆଉ ନିଶା ଦ୍ରବ୍ୟ କଥା ଆପଣ କଣ କହିବେ ନିଶା ଦ୍ରବ୍ୟ ଆପଣଙ୍କର ସେପଟ ଅଞ୍ଚଳରେ କେମିତି କଣ?
ନାଇଁ ନାଇଁ ନିଶା ଦ୍ରବ୍ୟ ତ ସେ ଅଲଗା କଥା କିନ୍ତୁ ଆପଣ ଯୋଉ ଦୋଷ ଦେଲେ ସୋସିଆଲ ମିଡିଆ ଯୋଉ ସାମାଜିକ ଗଣମାଧ୍ୟମ ଯୋଗୁ କଳୁଷିତ କରିଦଉଛି ଗ୍ରାମ୍ୟ ଜୀବନ ମୁଁ ସେଥିରେ ଯଦିଓ ମାନେ ଆଂଶିକ ଭାବରେ ଏକମତ ସମ୍ପୂର୍ଣ୍ଣ ଏକମତ ହେଇପାରିବିନି କାହିଁକିନା ସେ କିଛି ବି ଆମକୁ ଫାଇଦା ବି ଦଉଛି ଆମେ ଏଠି ବସିକି ବି ମାନେ ପଲ୍ଲୀରେ ବସିକି ବି ଦିଲ୍ଲୀର ଖବର ଜାଣିପାରୁଛେ ତ କଳୁଷିତ କରୁଛେ ବୋଲି ଆମେ କହି ପାରିବାନି ସବୁ କିଛି ଗୋଟେ ମାନେ କଣ ଠିକ ଭାବରେ ପରିଚାଳନା ଦେବା ଦରକାର ଯୋଉ ବାପା ମା ମାନେ କଣ ଛୁଆ ମାନଙ୍କୁ ମୋବାଇଲ ଦେଇ ଦଉଛନ୍ତି ସିଏ କଣ କଲେ ମାନେ ଫେସବୁକ୍ ଇନ୍ ଅନଲାଇନ୍ ରୁ ୟେ କରିଦେଲେ ପୁଣି ହ୍ୱାଟସପ ନେଇ ଆସ ଇନଷ୍ଟାଗ୍ରାମ ନେଇ ଆସିଲେ ମୋବାଇଲ କୁ ସେ ଚଲେଇଲେ ଦିନ ରାତି ସେଥିରେ ଆଡିକ ମାନେ ପୁରା କଣ ସେଥିରେ ପୁରାଡୁବିକି ରହିଲେ ତ ବାପା ମାଙ୍କର କାମ ହେଲା ମୋବାଇଲ ଦିଆ ପିଲାଙ୍କୁ ଠିକ ଅଛି କିନ୍ତୁ ତାର ମାନେ ସ ଯେମିତି ପର୍ ପରିଚାଳନା କରିପାରିବ ଠିକ ଭାବରେ ପାଠ ପାଠ ପଢ଼ି ପାରିବ ପରିବାର ସାଙ୍ଗରେ ସମୟ ବିତେଇ ପାରିବ ସାଙ୍ଗସାଥି ମାନଙ୍କ ବିଷୟରେ ମାନେ ଭିତରେ ନିଜକୁ ବାଣ୍ଟି ପାରିବ ସବୁ କିଛି ସେ ଘରେ ଶିଖେଇବା ଦରକାର ଯାହା ଦ୍ୱାରା କି ସବୁ କିିଛି ମାନେ କଣ ଠିକ ଭାବରେ ସେ ଉପଯୋଜନାକ୍ଷମ ହୋଇପାରିବ। କିନ୍ତୁ ଏହା ନକରି ଖାଲି ମୋବାଇଲ ଟି ଦେଇଦେଲେ ଆଜିକଲି ଦଶମ ପିଲା ପାସ୍ କରିଗଲା ପିଲା କହୁଛି ମୋତେ ଗୋଟେ ମୋବାଇଲ ଦରକା ବାପା ମା ବି ପଇସା ହେଇଗଲାଣି ଲୋକଙ୍କ ପାଖରେ ମାନେ ପଇ ମୋବାଇଲ ଟେ ଆଣିକି ଦେଇ ଦଉଛନ୍ତି ମୋର ମନେ ଅଛି ମୁଁ ବୋଧେ ଗ୍ରାଜୁଏସନ୍ ମୋର ତୃତୀୟ ବର୍ଷରେ ହଁ ତୃତୀୟ ବର୍ଷରେ ବୋଧେ ମୋବାଇଲଟି ଆଣିଥିଲି ମାନେ ମାନେ ସ୍ନାତକର ତୃତୀୟ ବର୍ଷକୁ ଦେଖନ୍ତୁ ଏବେର ଦଶମ ପାସ୍ ଦେଖନ୍ତୁ ଆଉ ଦଶମ ତ ବହୁତ୍ ମୁଁ ବଡ କହିଦେଥିଲି ସେ ସିଏ ଷଷ୍ଠ ସପ୍ତମରୁ ପିଲାଙ୍କ ହାତରେ ମୋବାଇଲ ଆଉ ପିଲା ବାପା ମା ଟିକେ ଜଗିବା କଥା ଆଉ ମାନେ ସମ୍ପୂ କଳୁଶୀତ କରୁଛି ଆପଣଙ୍କ କଥା ବି ଠିକ୍ କିନ୍ତୁ କିନ୍ତୁ ସମ୍ପୂର୍ଣ୍ଣ କଳୁଷିତ କରୁଛି ବୋଲି ମୁଁ ଏଇଟା ମାନେ ଏକମତ ହେଇପାରୁନି
ଠିକ୍ ଅଛି ଆମେ କିନ୍ତୁ ଗଟେ ଆପଣ ଯୋଉ କଥା କହିଲ ମୁଁ ବି ସେଥିରେ ଏକମତ ଯେ ସୂଚାର୍ ରୂପରେ ଆମର ପରିଚାଳନା କରିବାର ଆବଶ୍ୟକତା ଅଛି। ଅଭିଭାବକ ମାନଙ୍କର ଦାୟିତ୍ଵ ରହୁଛି ଯେ ଯେତେବେଳେ ଅ ହ ଦେଖନ୍ତୁ ଗ୍ରାମ୍ୟ ସହରରେ ବି ପିଲାଙ୍କ ଭିତରେ ଆଉ ଯୋଉ ମାନେ ଗ୍ରାମ୍ୟ ଜୀବନ ଜୀବନ ଭିତରେ ନିଶ୍ଚିତ ଭାବରେ ଗୋଟେ ତାରତମ୍ୟ ରହିବ। ଯଦି ସେଇ ଯୋଉ ତାରତମ୍ୟ ରହିଲା ଗୋଟେ ପିଲାକୁ ଆମେ ଯଦି ଗାଁରେ ଗ୍ରୋଥ୍ ହଉଛି ଯଦି ଗୋଟେ ପିଲା ସହରରେ ଗ୍ରୋଥ୍ ହଉଛି ତ ଆପଣଙ୍କ ମତାମତ କଣ ଗୋଟେ ପିଲା ଟେ ଯଦି ସହରରେ ଗ୍ରୋଥ୍ ହଉଛି ତାର ମାନ ତ ଚିନ୍ତା ଭଲ ବଢିବ ନା ଗ୍ରାମ୍ୟର ଜୀବନେ ବଢିବ ବର୍ତ୍ତମାନ ଦେଖନ୍ତୁ ଗାଁ ବି କଳୁଷିତ ହେଲାଣି ଗାଁ ବି ଆଗ ଭଳି ସହର ଭଳି ହେଇଗଲାଣି ଏବେ ସମସ୍ତେ ସହରାଭିମୁଖ ହେଲେଣି ଆଉ ସହରାଭିମୁଖି ଲୋକଟା ଗାଁକୁ ଆସିଲେ ବି ସେ ଗାଁର ମଧ୍ଯ ସେ ମର୍ଯ୍ୟଦା ପାଉନାହିଁ ଆଉ ଆପଣ ଯ କମଉଛି କଥାରେ
ନାଇଁ ଆପଣ ଯୋଉ କହିଲେ ସେ ଗାଁ ଜୀବନ ଅଲଗା ସହରୀ ଜୀବନ ଅଲଗା ସହରୀ ଜୀବନର ଲାଭ ସେ ସହରରେ ଯିଏ ବଢୁଛି ସେି ଛୁଆ ସିଏ ସହର ଜୀବନର ଲାଭ ଉଠେଇବ ଯିଏ ଗାଁ ରେ ବଢୁଛି ଗାଁ ଜୀବନରେ ବି ମାନେ କଣ ନିଜର ଗୋଟେ ଉଁ ଆତ୍ମୀୟତା ଅଛି ଗାଁର ତ ତାର ବି ଗୋଟେ ସ୍ଵତନ୍ତ୍ରତା ଅଛି। ୟାର ବି ଇଏ ସ୍ଵ ସ୍ୱତନ୍ତ୍ର ସିଏ ବି ସ୍ୱତନ୍ତ୍ର ବୁଝିପାରୁଚନ୍ତି ନା?
ଏ ମୁଁ କହୁଚି ସେ ଯଉ ପରିବେଶ ର ଭିନ୍ନ ପରିବେଶ ଭିତରେ ପିଲାଟେ ମାନସିକ ସ୍ତରରେ କଉଠି ଶୀଘ୍ର ତାର ସନ୍ତୁଳନ। ରକ୍ଷା କରିକି ଗ୍ରୋଥ କରିବ।
ନାଇଁ ନାଇଁ ଶୀଘ୍ର ସନ୍ତୁଳନ ଦୁଇ ଦୁଇ ପକ୍ଷରେ ହେଇପାରିବ ଆଜ୍ଞା। ସିଏ ଗାଁ ଆଉ ସହର ଭିତରେ ଶୁଣନ୍ତୁ ଆମେ ଯଦି ଗୋଟେ ଉଁ ମାଛକୁ ନେଇକି ଏ ସମୁଦ୍ର ପାଣିରେ ରଖିବା ତାକୁ ନେଇକି ଗୋଟେ କଣ ନଦୀ ପାଣିରେ ରଖିବା। ସେ ମାଛ ତ ବଞ୍ଚିବ ନା। ବୁଝିପାରୁଚନ୍ତି ନା ନାଇଁ। ହଁ ମୁଁ ସମୁଦ୍ର ପାଣିରେ ତାକୁ ଟିକେ କଣ ପ୍ରଶସ୍ତ ଜଳରାଶି ମିଳିବ ଖେଳିବା ବୁଲିବା ପାଇଁ ସୁବିଧା ହେବ। ଏଇସବୁ ନଦୀ ଜଳରେ କମ୍ ଜଳ ମିଳିବ।
ନିଶ୍ଚିତ ଭାବେ ପୂର୍ବରୁ ଗାଁ ରୁ ଯଉ ପିଲାଟା ବାହାରିକି ଯାଉଥିଲା ସହରରେ ପଢୁଥିଲା ଗାଁ ରୁ ବାହାରିକି ସହର ଯାଉଥିଲା। ପ୍ରତି ପ୍ରତ୍ୟେକ ଜିନିଷର ଗ୍ରାମରେ ହିଁ ତାର ରୁଟ ବା ତାର ଯଉ ଉତ୍ସ ବୋଲି କମୂଳ ଉତ୍ସ ଗାଁ ରୁ ୟେ ହେଇଚି। ଆମେ ସମସ୍ତେ ଗାଁ ର ମଣିଷ। ଆଉ ମା ଏ ମାନେ ଗାଁ ମାଟିର ମଣିଷ। ଗାଁ ର ଭିନ୍ନତା ଆକୁ ସହରର ଭିନ୍ନତା ଆଜ୍ଞା ଅଲଗା। ସହରର କୋଠା ବାଡିରେ ସେଇ ଚାକଚକ୍ୟା ଭିତରେ ଗାଁ ର ସେଇ ମାନେ କୁଡିଆ ଘରର ମହକ ଅଲଗା ତ ବହୁତ ସୁନ୍ଦର।